ହୁଁ ନମସ୍କାର।
ନମସ୍କାର। ଆଉ କଣ କରୁଛୁ କହିଲୁ ଆଉ ମୁଁ ଏଇଠି ବଇ । ଛାତ ଉପରେ ଆଉ।
ଖାଇସାରିଲଣି?
ନାଇଁ ଖାଇନି, କାଳିଆ ନାନା ଚିକେନ ରାନ୍ଧଛି।
ନନା କରୁଛି ଚିକେନ?
ହଁ।
ରୋଷେଇ ଆସ ତ?
ହଁ ଆସେ ତାକୁ ରୋଷେଇ। ଚିକେନ ଫିକେନ୍ ରାନ୍ଧି ଆସେ। ଚିକେନ ଫିକେନ ରା-ରାନ୍ଧି ଆଉ କିଛି ଆସେନି। ଆଉ କଣ ଖା-ଖାଉଛୁ? ଏ ସଞ୍ଜବେଳେ ଖାଇଥିଲି ଜଳିଖିଆ। ଏ ଭାର ଜଣଙ୍କର ଆଇଥିଲା ତାକୁ ଖାଇଥିଲି। କେକେ କେକ ଫେକେ । ଖାଇଥିଲୁ, ମୁଁ ସେଟା ଟିଭି ଦେଖ ରୋଷେଇ ସଇଲେ ଖାଇବେ ଆଉ।
ଫୋନ୍ କରନି।
ନାଇଁ କରିନି କରିଥିଲା ଯେ, ସେ ସେ ବାହାଘର ଆଖଳ ତ ଆଜି।
ତା ଯୋଉ କଣ କହୁଥିଲା ଖୁତା ଅସୁର ନା।
ହଁ ତା ଯୋଇଆ ତା ଯୋଉ ଦେଢ଼ସୁର ହବ ତା ଝିଅ। ଆ ହଁ।
ହଁ ମାନେ ତା କୁତାସୁରର ନାତୁଣୀ।
ହଁ ଆଉ ଯୋଉ ଇଏ। ଚଇତା କହୁଥିଲା ବା ହଁ ପୂଜା କ କହି। ଥିଲି ଆଜି କହିବି ଆଜି ତ ବାହାଘର
ଆ ଶାଶୁଟା ତ ହୋ, ଖଣ୍ଡ ଖଣ୍ଡମଣ୍ଡଳରେ
କାଲି କହିବି ଶୁକ୍ରବାରକୁ କହିବି ଆସିବାକୁ ଆଉ।
ତାର ଦୋଷ। ଇଏ ସବୁବେଳେ ଖାଲି ଇଁ ମାନେ କିଛି କହୁନି ଖାଲି କାମ ପୁରା କଣ୍ଟିନୋସଲି କହିଲେ ତମେ କେତେ କାମ କରୁଛି ଘରେ । ରୋଷେଇ କ ତୁରୁ ଆରମ୍ଭ କରିକି ମାନେ ସକାଳ ରାତି ପର୍ୟ୍ୟନ୍ତ ସେନ୍ତି କାମ। ମୁଁ ତ ଯେତେବେଳେ ଫୋନ କରିୁଛି ମ - ତ - ମ - ତ ମତ ।
ଏ ଟୋକା କୁ ଭିଡିଓ କଲ କରିିକି ଦେଖିଥିଲି ଗାଧୁଆ ବେଳେ ନା କଲ୍ କରିକି ହଁ। ଖାଲି ଆଇଡାକି ଦେଇକି ଦେଇକି ପଳେଇ ଯାଉଛି । ଆଇ ଡାକି ଦେଇକି ପଳେଇ ଯାଉଛି । ଏଣେ ମାମା କହୁଚି ଦି ଦିଦି, ଦିଦି ଆଉଥରେ ଚାଲଛି ହଁବା। ପାଟିରେ ପଶୁନି ତ, ହଁ । ଆଉ ଦିଦି, ଦିଦି ଖାଲି ଇଏ ହଉଚି। ଆଉ ତା ବାହାଘର ପ୍ରସ୍ତାବ ଆଜି କ- କ ଯାଇଥାନ୍ତା କଣ ଗଲାନି? ଇଏ ବାଉରିଆ କହିଥିଲା କହିଲା ମୁଁ ନେଇକି ଯିବି ହଁ ଯେ ସୁଇଜଅଫ କଇଦେଲା ଆଉ ଉଠେଇଲାନି ଫୋନ।
ହୁଁ-ହୁଁ। ମୁଁ । ଭଲ ଶୁଣ ଭଲ ଫଟ ମଟ ଦିଅନ୍ତେ।
ଭଲ ଫଟୋ ଟା ଏବେ ଉଠେଇକି ଦିଅନ୍ତା
ନାଇଁ ଯିଏ ନାହିଁ ସିଏ ଦେଖିବ। କହିବା କମ୍ ବୟସ। ଇଏ ତ ଅଧିକ ବୟସ।
ଆଉ ସେ ତ ଭଲ ଫଟୋ ଦେଇନି
ଦେଖିଲା ବେଳକୁ ବୁଢୀୁ ଗୁରା ଦେଖାଉଛନ୍ତି ବୁଢ଼ା ବୁଢ଼ୀ ଗୁରା ଲୋକ ଯେମିତି କମ୍ ବୟସ ଭଳିଆ । ଇଏ ଦେଖିଲା ବେଳକୁ ମୋଟ ପଚିଶ ବର୍ଷ ବର୍ଷର ଲୋକ। ଦେଖିଲା ବେଳକୁ ଦେଖାଯାଉଛି ଚାଳିଶ ବର୍ଷା ବା।
ବାଳ ପୁରା ଠାକରା ଫାକରା ହେଇଯାଇଛି ତାକୁ ଫୁଲ କରି ପୁର କରିକି ଉଠେଇଲେ ସେ ହୋଇଯାଆନ୍ତା। ଆଉ ସେ ତ କଲନ୍ତି ହଁ। ଦଳି ଆସନି?
ହଁ ଆସ ଏ ଏଇ ନ ଆଇଲା ଏଇ ଦଶ ପନ୍ଦର ମିନିଟ୍ ହବ।
କଣ ସବୁ ଆଣିଛି।
କଣ ଆଣିଛ କ ସେଇ ଗୋଟେ ତ ଲଗେଇ ଯାଣି ତାରି ଜିନିଷ ପଇଛି। ଆଉ ମୁଁ କହିବି ତମକୁ ଗଲେ ଆଉ ଗୋଟେ କଥା ଅଛି ଆଉ।
ହଁ।
ଆଉ ଆଣିଛି ଯୋଉ ଟେରା ନୁହେଁ ଟେରା ଆଉ ଗୋଟେ ବ୍ୟାଗ୍ ଆଣିଛି ଟେ ଭର୍ତ୍ ଗୋଟେଧାର ସେ ଗୋଟଏ ବ୍ୟାଗରେ ତା ଜିନିଷ ଦେଇଛି। ମୁଁ ତ ତା ଜିନିଷ ତୁହି ବହିକି ଆଣିଚୁ ସାମାନ୍ୟ ଗୋଟେ ବିସ୍କୁଟ ଦେଲା ବେଳକୁ ନେଲାନିସିଏ। ତାଙ୍କ ସହିତ ବହିଗ ଚତା କୁ ଗାଡି ଭଡା ଯୋ ଦେଢ ଅଢେଇ ହଜାର ଟଙ୍କା ଦେଇେଇଛୁ ଗାଡି ଭଡା ଟା। ତାକୁ ମୁ ପାଞ୍ଚ ଟଙ୍କା ଦେଇଥାନ୍ତା। କହ ବୋଉନି ବିଲ ମୁଁ ତୁ ଜାଣ ନୁ ମୁଁ କାହିଁ ସେଠି ତା ଜିନିଷ ଆଣୁଛି ଆମେ ଜାୁ ଜାୁ ସେ ଜାି ଜାଣ ଜ ଆଣୁଥାୁ
ହଁ ତାଙ୍କୁ ଯାହା ବାସିଲା ସେ ସେଆ
ହଁ ଯା ଯେମିତି ଆସିଲା ସିଧା ସେତି କର କାଇଁ ଯିବ କଣ କହିବ। ମୁ ମନା କିଛି କହନା କଣ ଦରକାର ଆମର କହିବା ଆମ ବାଟରେ ଆ ତୁ ବାଟରେ ତୁ ସଇଲା।
ହଁ କହୁଛି ଘର କମ୍ପ୍ଲିଟ ହେଲେ ମୁଁ ଟିକେ ଯିବି ବର୍ଥା କ କି।
ହଁ ଚାଲଣ କହୁନ ମୁଁ ବା ନେଇଛିି ଭଉ ଯୋଉ ଚାଲ ଯିବା କହୁନା କ ବାହୁଡା ଆଉଚି ଗୁଣ୍ଡିଚା ଆଉଚି ତମର ମୋର ମାମାର ଉଁ ପଳେଇବା ମା-ମୋଉସା ନନା ମୁଁ ମୋର ମୁଁ ମୋର ଏକୁଟିଆ ଯିବି। ମୁଁ କାହାକୁ ପୁରଇବିନି କାରଣ ମୁଁ ପ୍ଲାନିଂ କରୁଚି ସମସ୍ତଙ୍କୁ ପୁରୋଉଚି ପିଲାବେଳକୁ ଲାସ୍ ତମେ ତ ଜାଣିଥିବ ତ ଏଇ ମୁଁ କଲି ସମସ୍ତଙ୍କୁ ରୁଣ୍ଡେଇଲି ଦେଖିଲାବେଳେ ଲିଷ୍ଟକୁ ମୁଁ ଏକା ପଡିଗଲି ମୁଁ।
ଆରେ ଗାଡିରେ ଠିକ କରିବା ନା ସେ ମୁ-ମୁନାଙ୍କୁ କହିବା ମୁନାକୁ ମୁନାକୁ କହିବା ଯିବା।
ହୁଁ ଗଲେ ପାଞ୍ଚ ଅ-ଛଅ ଜଣରୁ ଅଧିକ ଯାଇହୁଏ-ଯିବେନି। ଆଉଚି ଗୁଣ୍ଡିଚା ହେ-ପନ୍ଦର ତାରିଖି ଏଇ ଆର ମାସର ଆଉ ମାସେ ରହିଲା। କାହିଁକି କୁଣ୍ଡିଚା ପାଖରେ ଠାକୁର ବାହାରେ ଓଲଟି ଖୁସିରେ ଖୁସିରେ ଦେଖିକି ଆସିବ।
ଭିଡ଼ ହେଇନଥିବେ?
ଭିଡ ହେଲେ ବି ସେଇ ଦେଖ୍ ରହିବେ ନା ବାହାରେ ସେମତି ଆଉ ଭିତରେ ରହି ଠିଆହେବେ ଦେଖିଦେଇ ଆସି ଯିବ।
ଆ ଆଗୁଆ ମୁନାକୁ କହିଲେ ହବନା ଫାଙ୍କାରେ ଯାଇଥିଲେ ଭଲ ହେଇଥାନ୍ତା।
ଏ ଫାଙ୍କା ନୁହେଁ ତମେ ଜାଣିିନ ଏଇନା ସବୁବେଳେ ଯଦି ଯିବା ରାତିରୁ ଯିବା ରାତ୍ ରାତିରେ କଣ କହିଲ
ଓ
ରାତି ଏଗାରଟା ବାରଟାରୁୁ ଭାରିକି ଯିବା ହେଲା ଏଗାର ରାତି ଏଗାର ଟା ଏଇ ଦିଟା ଖଣ୍ଡେ ବେଳୁ ଦିଟା ବେଳୁ ବାହାରିକି ଗଲେ ତିନଟା ବେଳେ ଏ ମନ୍ଦିର ପହଞ୍ଚିକି ତିନଟା ବେଳେ ଦେଖିଦବା ଦେଖିଦେଇକି ଆସିବା। ଏ ଏ
ଏ ଇଏ ପାଇପଟା ଖୋଳା ହେଇଚି ଯୋଉ ଆଁ-ପାଇପି ଖୋଳା ହେଇଚି ତାର ଚାମର ହେଇନି ହେଇନି ସେ ଚାମର ହେଇଯାଇଚି। ଆଉ ଏ ଚାମର ହେଇନି ପାଇପରା ପ ତାହା ବି ଚାମଚଟା ହେଇନି। ହେ କଣ ବିଲ୍ ପକେଇବାକୁ ଆଜି କାଲି ଆଜି କାଲି ହୋଉଥୁଲେ ସେ ଦିଜଣ ଜଣକୁ କ ଏହା ମୁଁ ମିଶିକି।
ଉଁ ହୁଁ।
ଆଉ କଣ ତାର ଫୁସ୍ କିଛି ନା ଆଉ ଏ ପଇସାଟା ଦେଲେ ସିନା ଗଲେ କେ ଚାଲ ଯିବା ଆଣିବା କଣ କରିବା ଇଏରାରେ କଣ ହବ। ମୁଁ କହିଲି ସେରା ନହେଲା ନାଇ ପଛେ ତାଦେହରେ ମନଯୋଗ ଦେଏନା ମୁଁ କହିଲି ଚାଲେ ଆମର ଏଠି ଆଫେ ଫାଫେ ସେଟା ଖୋଳିକିନି ଚମର ଫମର କରିଦିଅ ଯାଇକି ରୋଷେଇ ଘରଟା ସାରଦିଅ ଆଉ ଏଟା ପାଲ ଆଣିକିରି ପକେଇଦବ ସେ ବାଉଁ ଶ ପକେଇକି ପାଲଟା
ହଁ ମୁଁ ମୁଁ ଗଲେ ନା ତମକୁ ପ୍ଲାନିଂ କରି କହିଦେବି ମୁଁ ଯୋଉ ଯିବି ତ ମୁଁ କହିଦେବି ହେଲା ତମେ ଶୁ ସେଇ ଭଳିଆ କରିଦବ କିଛି ପାଣି ମାଣି କିଛି ଆସିବାର ନାଇଁନେ ଉଡିକି ଯିବାର ନାଇଁନେ କିଛି ହବାର ନାଇଁ।
ଆଉ ନିଶ୍ଚିୟ ଭାବରେ ବଇଚି ଏଣ୍ଡୁଅ ବାଗିଆ ଆଜି କାଲି ଆଜି କାଲି ହୋଉଚନ୍ତି।
ହଁ ଆଜିକାଲି ଦେଖିନ ଯୋଉଠି ଅଧିକ କାମ ଯୋଉଠି ଅଧିକ ପଇସା ସେଇଠିକି ଦୌଡିବେ।
ହଁ। ନା ସିଏ ମିସ୍ତିର ନା? ନା କିଏ କାହା କଥା କହୁଚୁବେ ମିସ୍ତ୍ରୀ କଥା କୋହୁଚୁ?
ହୁଁ ହୁଁ।
ନାଇ ମିସ୍ତ୍ରୀ ଇଏ ସିନା ସଜିଲ୍ ହେଲେ ମି-ଆଜି ଗୋଟା ମିସ୍ତ୍ରୀ ଆସିକି କହୁଥିଲା କହିଲା ଆଉ ପ୍ଲାଷ୍ଟର କରିବନି?
ମାଉସି ତମ ବାହାଘରଟା ଆଗ ସିନା ପ୍ଲାଷ୍ଟର କରିଥାନ୍ତ।
ଆଗରା ପ୍ଲାଷ୍ଟର ହେଇଚି ଯେ ସେପଟ
ବାହା ବାହାର ଟା ବ୍ଲାଷ୍ଟର କରିଥାନ୍ତା ଆ କାହିଁକି କହିଲ ନ କଲେ ସେଟା ବର୍ଷା ହେଲେ ସିଳି ମ ଲାଗିବ ଅଧିକ ଖର୍ଚ୍ଚ ସେଠୁ ହଁ ପାଣି କମ ଜାଣିଛ ଓଦା ହେଇ କାନ୍ଥ ନୁହ ଓଦା ହେଇକି? ହେଲା ଛାଡିଯିବ ସବୁ ରଙ୍ଗ ଗୁରା ଭିତର ପଟୁ ଓଦା ହେଇଯାଉ ଆମ ଘର ବା ପାଣି ଜକେଇକି ଭିତର ଗଟୁ ଓଦା ହେଇଯାଉନି କି? ଭିତର ପଡା ଆମର ଝାଲେଇ ହେଇଯାଉଛି ରୋଷେଇ ଯୋଉଠି ହଉନି ପ୍ଲାଷ୍ଟର ହେଇଯାଇଛି କି ପାଣି ଜଉଛି ମି ଗୋଟେ ଜାଗାାରେ।
ଆଁ।
ଆଉ ସେ କରିଦେଇଛନ୍ତି ମାନେ ଇଏ ଗୋଟେ ଜାଗା ଗୋଟିଏ କର ତଳୁଆ କରିଦେଇଛୁ।
ଓ ହୋ।
ଯାହାଦ୍ଵାରା କି ସେଇ ସେଇ କରେନୁ ହେ ଏଇ ଯୋଉ ଟିବଲ କରେ ରୋଷେଇ ଯୋଠେ ହଉଛି ହଁ ସେଇଠି ପାଣି ଟା ଜକେଇକି ରହୁଛି। ହିଲାଠୁ ଘର ଭିତରେ ଓଦା ହେଇଯାଉଛି ରୋଷେଇ ସେଇ ପାଖ ସେଇ ସେଇ ଜାଗାରେ ଆ ସେ ପାଣି ଜକ ଜକେଇକି ରହୁଛି। ପାଇପ୍ ଲାଗିଛି ବାହାରୁଛି କିନ୍ତୁ ପଥର ମେନ୍ ହଉଚଛି ପଥର ମତ ରହିଲା ଠୁ ସେଠି ପାଣି ଜକେଇକି ରହୁଛି ଆଉ।
ଆମର ସେଇ ଯୋଉ ଚାଜା ହେଇଥିଲା ଆଗେ ପାସ୍ ହେଇଥିଲା ସେ ନାନ୍ଦନ ଟା ସେଇଠି ଜକେଇକି ପାଣି। ଇଏ କରୁଛି ଏକର ଯୋଉ ଗୁହାଳ ହେଇଥିଲା ସେଇ ଘରେ ପାଣି ତ ଗଡୁଛି ସେଇ ଘରେ ସି ଜକଉଛି।
ହ ପାଣି ନକେଇଲେ କାନ୍ଥ ଭିତରେ ଝାଳେଇବ ଘର ଭିତର। କିଏ ଭ
କଣ ରୋଷେଇ ଯାଇ
ନଁ ସୋୟାବନ୍ ହେଇଛି ଆଉ। ମୋର ସେ ଭାତ ସୋୟବିନ୍ ନାମ ରୁଟି ଟ ଅଟା ଟା ଅଳ୍ପ ଥିଲା ମୁଁ ତାର କରିଛି ଆଉ ମୁଁ ମୋର ଭାତ ଖାଇଦେବି ହୁଁ । ମୋର ଭାତଖା ଇଦେବି । ହୁଁ
ଆଉ ଆଉ ସମସ୍ତେ ଖାଇସିଲଣି ନା ନାଇଁ?
ନାମ କେହି ଖାଇ ନାହାନ୍ତି ମୁଁ ମୋର ଖାଉଛି ଖାଇସାରିକି ଯିଏ ଖାଉନ ମନ ମେ ଶିବି ସାନ ଡରି ମୁଁ କହୁଛି ଖାଇବା କଥା ଏ ଦାର ଖାଉ ନାହାନ୍ତି। ମୁଁ ସ୍କୁଲ ଯିବି ସକାଳେ ମୁଁ ଡେରି ହବ ମୋନ ଭାଇ ଯାଇ ଶୋଇପଡିବି କବାଟ। ଦେଇିବି ଶଇଲା।
ହମ ନା କେତେ କହୁଥିଲା ଗାଡି ଭଡା ନବାକୁ? ବଟାବେଳ ଗଦ।
ହୁଁ ତେ ଚାରି ହଜଣ ହେଦବ। ମୋର ମନେ ନହିଁ ତମେ ମତେ କହୁଛ ମୁଁ ଆଉ ଜାଣିନି?
ଆଁ। ହ ନା ଚାରି ହଜାର ନବା ଫ କିଣା ଆ କିଣି କରିିବ ନା କଣ।
ହୁଁ।
ଯାାଇ କିଣି ହେ ପାଞ୍ଚ ଛଅ ହଜାର ମାନ ଖର୍ଚ ସଫ।
ହଁ ହୁଁ।
ଆଁ। ନା କା ଦେଉନୁ।
ମୁଁ ମୋର ଏକୁଟିଆ ଗଲେ ମୁଁ ପାଞ୍ଚଶହ ଟଙ୍କା ଦେଇଦେବି ହେଲା। ନେଇଦେବି ଆଉ ବେଶୀ ଜଣ ଯାଇପାରିବେନି ବା ବୁଝିଲୁ ନା ଛଅରୁ ଅଧ ସେ ଡ୍ରାଇଭର କୁ ମିଶିକି ଛଅ ଜଣ ଯିବ, ଛଅରୁ ଅଧିକି ଯାଇପାରିବେନି।
ଧ ଆମେ ଯଦି ଯିବା ଣ୍ଡ ଯାଇଛ ଥରେ ଆମେ ଯିବା ମଉସା ମୋର ଆମେ ତିନି ଜଣ ଧର ଯିବୁ । ଏ ମ ନନା ଆଦି ନ ଯିବ ଆ ଘର ହେବ ତିନି ଜଣ ଆମେ ଧରେ ଯିବୁ।
ଓ ର
ଆଉ। ତୋର ତୁ ଚାରି ଚାରି ମାଇଁ ପାଞ୍ଚ ମାଇଁଜିବ ନା କଣ ବା କଉ ଘଡ ବା
କଉଥିଲା ଯିବ ଯିବ ମାଇଁ ତାର ଆଉ ସେଠିରେ ଛଅ ରରୁ ଅଧିକା ଯାଇପାରିବନି।
ଡାଇଭର ମିଶିକି ଛଅ ଆଉ କଣ?
ହୁଁ।
ଆଉ ଜଣେ ଖଣ୍ଡ ଯିବେନି?
ଆଉ କହାକୁ ନ ବ?
ଆମ ତ ଝୁମା କହୁଥିଲେ ତା ହାସଇଆ କହୁଛ କ। ଆମର ଗାଡି ଅଛି ଆମର ଲୋକ ଅଛନ୍ତି ନେଇଯିବେ।
ହଁ କେତେ ନେଇକି ଯାଉଛନ୍ତି ଆମେ ଦେଖୁଛୁ, କହିଲେଣି କହିଲ କେତେ ଆମ ଝୁଅ ଗଲାଣି ଆମେ ଦେଖୁଛୁ।
ହଁ।
ଗାଡି କିନ୍ତୁ ଘରେ ଥୁଆ ହେଇଛି, କିନ୍ତୁ କିଛି କାମରେ ନାହିଁ।
ଆଉ ରହୁଛି ବ ଜାଣିଲି କହିଲ ଆଉ ରହୁଛି ସେ କଣ କହୁଛି। ଖାଇ
ରୁହ ମୁଁ ମୋ ଆଡୁ କାଟି ଦେଉଛି
ଅଁ।